ହ୍ୟାଲୋ।
ହଁ। ହ୍ୟାଲୋ।
ଆପଣ କଣ ପଢୁଛନ୍ତି କି ଏବେ ନା କଣ?
ମୁଁ।
ଆଜ୍ଞା।
ମୁଁ ଶସ୍ତ୍ରୀ କରୁଛି ପଡ।
ହହ। ପ୍ଲସ୍ ଥ୍ରୀ କରୁଛନ୍ତି ଏବେ
ଆଜ୍ଞା।
ଓ। ଆପଣଙ୍କୁ କଉ ମୋର ବି ଏବେ ସେ ପ୍ଲସ୍ ଥ୍ରୀ ଏବେ ସରିଲା।
ଓହୋ। ଆପଣ କହୁଠୁ ଯେ?
ଆପଣଙ୍କର ଏପଟେ ଆମର ଏବେ ଓଡିଶା ମାନେ ଜାଣିଛନ୍ତି ତ ନାଇ କେଣ ଜାଣିନାହାନ୍ତି କିଛି?
ନାଁ ଜାଣିବି।
ହୁଁ। ଆପଣୋର କଉପ କୋସଡ କି?
ଢେଙ୍କାନାଳ ଜାଣିଜ?
ଓହୋ ହୋ।
ଆସମାନ ଗର କ ହତେ?
ଆମର ଓଡିଶା ଗଞ୍ଜାମ ଗଞ୍ଜାମ ଡିଷ୍ଟ୍ରିକ୍ଟ ଆମର।
ହଁ ହଁ। ଆ ମୋର ତ କିଛି ଟାସ ଆସୁନି କେତେ ଦିନ ହେଲାଣି ମାନେ ଇଏ କହି ସାରିଲାଣି ଆସୁନି।
ଆପଣ ସେ ଯୋଉ ପ୍ରୋଫାଇଲ ଟାସ୍ ସେଇଟାା ଅଛି ଏଟା?
ଆଜ୍ଞା
ଓହୋ ତାପରେ ରିଫ୍ରେଶ ଆପଣ କରୁନାହାନ୍ତି ଆଉ।
ରିଫ୍ରେଶ ଆଉ ଥରେ କେ ହବ?
ହଁ ସେଇଟା ପାଇଁ ବୋଧେ ଆପଣଙ୍କର ଆସିନି।
ଓହୋ ହଉ ଦେଖିବା ଟ୍ରାଏ କରିବି ଆଉଥରେ ଆଉ।
ହଁ ଏାନ ଏକୁ ଯାଇକି ଏବେ ମୋ ସେ ଦଶ ମିନିଟ କଥା ହୁଅନ୍ତୁ ତାପରେ ସେଇଟା ମୁଁ କହୁଛି ଆପଣଙ୍କୁ ରିଫ୍ରସ କଲା ପରେ ଆସେ।
ହଉ।
ଆଉ ଘରେ ସମସ୍ତେ ଭଲ?
ହଁ ହଁ ଆପଣଙ୍କର ଏମିତି କିଛି ନାଇଁ କି ରଜ ପର୍ବ ସେଇଟା କିଛି ପାଳନ କରାହଉନି?
ରାଜ ପର୍ବ କରାହଉଛି ସତ କିନ୍ତୁ ମୁଁ ଗାଁରେ ନାହିଁ।
ଓହୋ
ମୁଁ ଆମ ଟାଉନ ଅଛି
ଓହୋ ପାଠ ପଢିବା ପାଇଁ ଅଲଗା ଜାଗା ପଳେଇଚନ୍ ନା?
ନା ମ୍ୟାରେଜ କରିଛି ନା ଲଭ ମ୍ୟାରେଜ। ତ ସେଇଥିପାଇଁ ଅଛି ଟାଉନ ରେ ଆଉ।
ଓହୋ
ଆଉ ଆପଣ ଏଇନ କୋଉଠ ଯେ?
ନାଇଁ ମୁଁ ମୋର ଆହୁରି କିଛି ମାନେ ମ୍ୟାରେଜ ହେଇନି ମୋ ଘରେ ଇ ରହୁଛି ଆମ ଘରେ।
ଘରେ ପଢାପଢି କରୁଛ ନା?
ଆଜ୍ଞା ଏବେ ପ୍ଲସ୍ ଥ୍ରୀ ମୋର ସରିଲା ଏବେ ତ କଣ କରିକି ଆଉ ଜାଣିପାରୁନି ତ। ସେ ପାଇଁାଇ ଏବେ କାମ କରୁଛି ମୁଁ ମୋର।
ନାଇକି
ହଁ ଏବେ ହବ ଏବେ ଗୋଟେ ଆସିଲା ମୁଁ ୱାନ୍ ଇୟର ପୁରା ବ୍ୟାକ୍ କରିଦେଲି ତ ଏବେ ପଢୁଛି ଟିକେ।
ହୁଁ ହୁଁ ହଉ ରଜ କେମିତି ଯ କଣ?
ୟ କର ଆମର ବି ଏପଟେ ଆମର ବି ଏପଟେ ସେତେ ପାଳନ କରାହଉନି ଖାଲି ଏମିତି। ନୂଆ ଡ୍ରେସ ପିନ୍ଧି ଆଛ ଖାଲି ଘରେ ପିଠା ପଣା।
ଓହୋ ମନ୍ଦିର? ଦର୍ଷଣ କରିବା
ମନ୍ଦିର ନାଇ ମନ୍ଦିରରୁ ତ ଏ ତିନି ଦୀନ ଯିଆନ୍ତି ନାଇଁ ପରା ଝିଅ ମାନେ ମୁଁ ଜାଣି। ଆମର ଆଡେ କି ଯାଉନାହାନ୍ତି ଝିଅମାନେ ପରିବା କାଟିବେନି କି ମନ୍ଦିର ନାହିଁ।
ହଁ ଆଉ କଣ ଖାଇଛ ଯେ?
ଆମର ଅଛି ଭାତ ଆମ୍ବ। ଏ ମାସରେ ଆମ୍ବ ହଉଛି ନା ଏ ସିଜନ୍ ଟା
ହଁ ହଁ
ହ ଆଉ କଣ କରୁଛନ୍ତି ଆପଣ?
ଏଇ ଜଷ୍ଟ ତ ଯାଇଥିଲି ଗୋଟେ ଜାଗାକୁ ବୁଲିବା ପାଇଁ ତ ଆମ ହଜବେଣ୍ଡ୍ ସହିତ ତାପରେ କରିକିନି ବସିଛି ଆଉ ତାପରେ ଦେଖିକି ଯାଇକିନି ଏହା ଭିତରେ ଟିକେ। ତାପରେ ଆପଣଙ୍କୁ ମେସେଜ କରିଦେଲି।
ଓହୋ ଓହୋ ଆପଣ ସେଟା ରିଫ୍ରେଶ କଲେ ଯାଇକି ରିଫ୍ରେେ ହେଇକିନା ଆସିବ ଆପଣଙ୍କର। ଆପଣ ମେସେଜ୍ ଦେଖୁନାହାନ୍ତିକି?
ଦେଖୁଚି କିନ୍ତୁ ଯଉଁ ରିଫ୍ରେଶଟା ହେଇଯାଏ କାଇଁ ମୁଁ ଏତେ ଜାଣିନି ଯିଏ ମତେ କହିଥିଲେ
କୋଉଠି ଅଛି ସେଇଟା ଆପଣ ଜାଣିପାରୁ ନଥିବେ?
ଏଇଟାତ ଯେତେବେଳେ ସେଟିଙ୍ଗ୍ରେ ରହିବନା ରିଫ୍ରେଶ୍ ଟା।
ହଁ ନାଇଁ ନାଇଁ ସେ ଯୋଉ ଆମର ସ୍କ୍ରିନ୍ ଅଛି ସ୍କ୍ରିନ୍ ଏକାଉଣ୍ଟ୍ ସାଇଟ୍ ଟା ଏଯୋଉ ଲେପ୍ଟ ସାଇଟ୍ କାନି ଝିକିଲେସେ ରିଫ୍ରେଶ୍ ଟାଏମିତି ଆସୁଚି। ସେଇଟାକୁ କ୍ଲିକ୍ କରିକିନା ଆଁ କଣ ଗୋଟେ ନ୍ୟୁ ଟାସ୍ମ ଏଇକଣ ଗୋଟେ ସେଇଟାକୁ କରିବେ।
ହଁ ହଁ। ହଉ ମୁଁ କରିବି ଆଉ ତାହଲେ ମୁଁ ଜାଣିନଥିଲି ଥ୍ୟାଙ୍କିୟୁ ଏତିକି କହିଦେଇଥିବାରୁ।
ହୁଁ
ନାଇଁ ନାଇଁ ମୋର ଜଣେ ସାଙ୍ଗ କହିଥିଲେ କହିଲେ ଆପ୍ ଡାଉଲୋଡ୍ କରିବୁ ଆଉ ଏଥିରେ ଭଲ ଇଏ ଟ୍ୟାକ୍ସ ଦଉଚନ୍ତି ତୁଟ୍ୟାକ୍ସବି କରିପାରିବୁ କ କଥାବି ହେଇପାରିବ ତ ମୁ କେବେ କଥା ହେଇନି।
ଓହୋ ଆଜି ଫାଷ୍ଟ୍ ଟାଇମ୍?
ହଁ।
ମୁଁ ମୁବି ଏବେ ନୂଆରେ ରିଙ୍ଗ ଜଏନ୍ ହେଇଚି ମୁଁ ଗୋଟେ ଗଟେ ଜଣଙ୍କୁ କଲ୍ କରିଥିଲି ମୋଆଡ଼ୁ ଆଉ ଜଣେ ଆଜି ସକାଳେ ମତେ ସେନିଜ କଲ୍ କରିଥିଲେ ମାନେ ଯୋ ହଣ୍ଡ୍ରେଟ୍ ନାଇଁ କି
ହେଣ୍ତ୍ରେଟ୍ ଏଇଟି।
ଜାଣିନାହାନ୍ତି କିଛି।
ନାହା ଗ୍ରୁପ୍ ରେ ଆଡ଼ ହେଇ କି ଗ୍ରୁପ୍ ରେ ଦେଖୁଚି ସବୁ ହେଲା କିନ୍ତୁ କେମିତି କଣ କରିବି ଜାଣିପାରୁନି।
ଓହୋ ଓହୋ। ଆପଣ ମାନେ ଏବେ ମୁଁ ଆପଣଙ୍କୁ କଲ୍ କଲି ବୋଲି କହିଲେ ଏ ମତେ ହଣ୍ଡ୍ରେଡ୍ ରୁପିସ୍ ମିଳିବ ଆରେ ଆପଣ ଯାହାକୁ କଲ୍ କରିବେ। ମୁଁ ଏବେ ଆପଣଙ୍କୁ ଲଗେଇଲି କହିଲେ ମତେ ହଣ୍ଡ୍ରେଟ୍ ରୁପିସ୍ ଆପଣ ଉଠେଇଲେନା କଲ୍ କଲ୍ ଉଠେଇକି ମିନିମମ୍ ଟେନ୍ ମିନିଟ୍ ଯଦି କଥା ହେଇଥିବା କହିଲେ ଆପଣଙ୍କୁସେ ପଇସାଟା ମିଳିବ ଏଇଠି କଣ।
ହଉ।
ସିମିତି ହେଇକରି ମର କଣ କିଛି ଏତେ ଆସିନି ମୁଁ ଏତିକି ଜାଣିଛି ମୋରବି ବେଶୀ କଲେଜ୍ ନାହିଁ ମତେ ଏଇ ମୋଫ୍ରେଣ୍ଡ୍ ଟା ଗୋଟେ ଦେଲା ନମ୍ବର।
କେତେ ଦିନ ହେଲା ମାନେ ଏଆପ୍ ୟୁଜ୍ କଲାଣି?
ମୁଁ ପ୍ରୋଫାଇଲ୍ ଟାସ୍କଟା କରିଚି। ତାପରେ ଏଇଟା ମର ଏଇଟା ମୋର ଥ୍ରୀ ନମ୍ବରରେ ଏମିତି ଅଛି ବୋଧେ।
ଆଉ ଘରେ ସବୁ ଭଲ?
ହଁ ହଁ ଆପଣ ମାନେ କଣ ଆଉ କରେ ତାପରେନା କିଛି କ୍ୟାରିୟର ଉପରେ ଆଉ କିଛି ନାହିଁ?
ପ୍ଲସ୍ ଥ୍ରି ମୁ ସିଟି ଯୋଉ ଏଣ୍ଟ୍ରାନ୍ସ ଦେବା ପାଇଁ ପଡ଼ୁଚି।
ଓହୋ। ଆପଣ ଆଉ କଣ ଜାଣିଚନ୍ତି ପ୍ଲସ୍ ଥ୍ରୀ ପରେ ଆଉ କଣ ଏମିତି କରିପାରିବ କଁ କୋଉ ଲାଇନ୍ ଅଛିନା କିଛି ଜାଣି ନାଁ ଏମିତି।
ନାହା ମୁଁ ଏଇଟା ଫାଷ୍ଟିୟର ମୋର ଏଇଟା ସରିବ ଏବେ।
ଓହୋ ପ୍ଲସ୍ ଥ୍ରୀ ସ ପ୍ଲସ୍ ଥ୍ରୀ ଫାଷ୍ଟୟର ସରିଲେ। ଓହୋ ହୋ ପ୍ଲସ ଥ୍ରୀ ଫାର୍ଷ୍ଟୟର ସରିବ ଆପଣ ମ୍ୟାରେଜ ହେଇଗଲାଣି ଅଲରେଡି। ବାହାଘର ହେଇଗଲାଣି?
ଲଭ୍ ମ୍ୟାରେଜ୍ କରିଚି।
ଓହୋ ଓହୋ ସେଥି ପାଇଁ। ହଁ ଡିଷ୍ଟାନ୍ସ ଡିଷ୍ଟାନ୍ସ ରେ ନା ଏତା କରିଚ
ସେଇ ସେମିତି ଆଉ ତ କାହାକୁ
ଓ ହୋ ହୋ ହୋ
ଆଉ
ସବୁ ରୋଷେଇ ଫୋଷେଇ ଆପଣ ବନେଇବାର ଆସୁଛି ରୋଷେଇ କରିବାର
ହଁ ଆଶିଚି।
ମାନେ ପିଠା ପଣା ସବୁ କରିପାରୁଛନ୍ତି।
ପିଠା ପଣା ତ ଏତେ ଜାଣିନି ଯେତିକି ଏଇ ଯୋଉ ବିରି ପିଠା। ସେଇଟା ସବୁ ଜାଣିଚି ମଣ୍ଡା ପିଠା
ମଣ୍ଡା ପୋଡ଼ପିଠା
ନା ସେଇଟା ଆସିବନି।
ଓହୋ।
ଆଉ
ଓହୋ ଆପଣ ଏବେ କଣ? ଅଲଗା ରେ ଏନ୍ତି ରହିକି ଏତା କରୁଛନ୍ତି ନା ପୁରା ଫ୍ୟାମିଲି ଭିତରେ ଥିଲେ ତ କିଛି କରିବାକୁ ପଡୁନଥିବ ଆପଣ
ନା ନା ଫ୍ୟାମିଲି ଭିତ ରେ ନାହିଁ ମୁଁ ବାହାରେ ଆମେ ରୁମ ଭଡ଼ା ନେଇକିନି ରହିଛୁ ଆଉ ସେ ଜବ୍ କରୁଚନ୍ତି। ହଁ ମୋର ଏ ପଢ଼ୁଛି ସେଇ ସିଟି ପାଇଁ ଆଉ
ଓହୋ। ଏବେ ତ ସିଟି ଟା ବାହାରିବ ବୋଧେ ଆଉ
ଭାଇ ସାଇଲାନି
ହ ହଁ ପକେଇଦେଲେ ନା ଆଉ ଛନ୍ତି
ଯୋଉ ଡିପ୍ଲୋମା ଏଲିମେଣ୍ଟାରି ଏଯୁକେଶନ ଯୋଉଟା
ହଁ ମ ଦିଲ୍ଲୀ ବି
ହଁ ସେଇଟା ସେଇଟା ସେଇଟାରେ ମୁଁ ପକେଇଛି ତ ସେଇଟାରେ ହିଁ ପଢ଼ୁଛି
ହଁ ମୁଁ ବି ଆଗ ଆ ଆଗ ଥ ଟା ମୁଁ ଦେଇଥିଲି ମାନେ ଏବେ ଯୋଉ ଗଲା ସେଇଟା ଦେଇ
ମୁଁ ବି ଦେଇଥିଲି।
ଓହୋ କ୍ଵାଲିଫାଏ ମୁଁ କରିପାରିଲିନି ଗଲେ ଏବ ଯୋଉ କଣ ଗୋଟେ ହେଇଯାଉନି ନର୍ମାଲ ହଁ ନର୍ମାଲ ଏଜେସନ ରେ ମୋର ଫିଟିଗଲା ମୋର ଥାଟି ଫାଇପ୍ ଆସିଥିଲା ନର୍ମାଲାଇଜେସନ ରେ ତା ହେଇଗିରି ମୋର ଅଠେଇଶି ହେଇଗଲା ସିଧା
ମୋର ବି ଏମତି ସତେଇଶ ହେଇଯାଇଥିଲା।
ହଁ ହଁ ଏତେ ଯା କଷ୍ଟ ପଢ଼ି ପଢ଼ି କେ ଯେତେ ହେଲେ ବି ଆମ ମାର୍କ ଆଣୁଛୁ ନା ପଇଁତିରିଶ କେତେ ହେଲେ ବି ଆଣିଲୁ ଆରେ ତ ମାଇନସ୍ ମାର୍କ ହଁ ମାଇନସ୍ ମାର୍କିଂ ଅଛି ତାପରେ ବି ଆ
ଏଇଥରକ ପକେଇନାହାନ୍ତି?
ଆଜ୍ଞା।
ଏଇଥରକ ପକେଇ ନାହାନ୍ତି?
ଏଇଥର ମୁଁ ମାନେ ମୁଁ ଆଉ ଗୋଟେ କାମରେ ଅଛି ତ ମୁଁ କିଛି ପଢ଼ିନି ଖାଳଟାରେ କାଇଁ ପ କେଇବି ବୋଲି ପକେଇନି।
ଓହୋ କଣ ଜବ୍ କହୁଛନ୍ତି କି?
ମୁଁ ଗୋଟେ ଅଫିସ୍ କୁ ଯାଉଛି ସେଠୀ କାମ କରୁଛି ଆଉ
ଟେଲିଗଲି
ଆଜ୍ଞା
ଟେଲି କଲିଙ୍ଗ ଯୋଉ ଜବ
ହଁ।
ଓହୋ କେମିତି କଣ ମାନେ ସେତେ କାମ କାମରେ
ମାନେ ଖାଲି ଯଉ ଫୋନ କରିକି ଆଉ କଣ ଏତା ମାଗି ଆଉ ଖାଲି।
ହଉ।
ମାନେ ମୁଁ କେତେ ମାନେ ଦିଟା କାମ କରୁଛି ମ ଘରେ ପିଲା ନା କେତେ ଜଣ ଆସୁଛନ୍ତି। ସେମାନଙ୍କ ପଢ଼ାଉଛି ତା ସହିତ ସେଇଟା ବି ଯାଉଛି ଆଉ କେମିତି ପଢ଼ିବା ମୋତେ ଟାଇମ୍ ମିଲ ରାତିଟା ଖାଲି ଅଛି।
ମାନେ ଦିଆ ଟେ ଯେହେତୁ ବୋଲି ଟାଇମ ମିଳୁନଥିବ ରେଷ୍ଟ ନେବାକୁ ଟାଇମ ମିଳୁନଥିବ ଆଉ କୋଉଠି
ହୁଁ ଆଉଥରେ ଏ ଯୋଉ ଏ କଲ ରେ ତ ନିଜେ ଖରା ଲାଗ ସେଆଡୁ ଅଫିସ ରୁ ଆସିଲେ ଟିକେ ଶୁଇ କଇଲେଟ ଆଉଥରେ ଏଇଟାର ଟିକେ ଜଏନ୍ ହେଲି ପଇସା ଏବେ ପଇସା ପ୍ରତି ଏତେଟା ଲାଗିଲା। ନିଦ ସବୁ ସବୁ ଭାଙ୍ଗି ଯାଉଛି। ସିମ ହେଇଯାଇଛି ମୋର।
ଓ ହୋ ଆମ ନା କଣ ଯେ?
ମୋ ନା ମିନତି।
ଟାଇଟେଲ।
ଆମର ଗଉଡ।
ଗଉ ମୋର ମୁଁ ସତ କହୁଛି ଆମର ହରିଜନ। ଜାଣିଚ ତ ହରିଜନ କଣ?
ଆଜ୍ଞା।
ହରିଜନ ମାନେ ଜାଣିଚ ତ କଣ?
ହରିଜନ ନାଇ ତ।
ଯୋଉ କହନ୍ତିିନି ଏସି ଗୋଟା ଏସି ଗୋଟା।
ଓହୋ ହୋ ହୋ।
ସେଇଟା
ହଁ ସେମିତିରେ ବି ତ ଆପଣ ସେଠି ଆରାମ ସେ ଏତା କରିପାରିବେ।
ହଁ ଖାଲି ମତେ ତିରିଶ ମାନେ ସିଟିରେ ତିରିଶ ମାର୍କ ଥିଲା ନା ଆମର। କଟପ ଯୋଉ ହେଇକି ସତେଇସି ହେଇଗଲା ତ ମୁଁ ପାଇପାରିଲିିନି ଆଉ।
ଓହୋ ସେମିତି। ହେଲା ଆମର ବି ମାନେ ଆମର ଟିକେ କମ୍ ମେତା ନଉଛି ନା। ସେତେପାଇ ବଲିଆ
ହଁ।
ଆଉ ଟିକେ ପଢିଲେ ଏ ଦେତା ମୁ ଯେ ହଁ ହେଇଯିବ। ଏ ଯେ ମୋର ତ ସେ ଗଣିତ ଟିକେ ହଉନି।
ଯେତିକି ଘୁଷି ମୁଁ ସେ ବୁକୁଟା ଘୋଷୀକି ଖାଲି ଯାଇଥିଲି ଆଉ ଅଷ୍ଟ ଅଷ୍ଟମ ନବମ ଦଶମ ଶ୍ରେଣୀର ବୁକ୍। କାମୋ ମୁଁ ଦେଖିନଥିଲି କିଛି ବି ଦେଖିନି। ବୁକ ରୁ ଦେଖିଲେ ହବ ବୋଲି ସେରିକା।
ତ କିଛି ପଢ଼ିନଥିଲି ଖାଲି ଏଇ ଯାହା କ୍ଲାସ କରିଥିଲି ଏଇ ମୋବାଇଲରେ। ମତେ ତ ଗୋଟେ ମାସ କ୍ଲାସ କରିଛି ତାପରେ ଆଉ କ୍ଲାସ କରିନି କିଛି ନାହିଁ।
ଓ ହଁ ମୁଁ ମୋବାଇଲ କିଛି ଦେଖିନଥିଲି। ଖାଲି ପଢିଥିଲି ଯେ ସେ ବୁକରୁ ପଢୁଥିଲି ତାପରେ ବି କଣ ହେଲା କେଇଆଣି। ମାନେ କ୍ୱାଲିଫିକେସନ୍ ଯଏନ୍ତା ହେଇ ନର୍ମାଲଜାସନରେ ତ କଟିବା କଣ କରିବା।
ହଁ ଆଉ କଣ ଆମ ଆମ ହାତରେ ଅଛି ଯେ କଣ କିଛି
ହଁ ସେଇଟା ଆଗ ବଢିଆ କଥା ଆମେ ଖାଲିିବ
ଜାଣିଛି ଫେସ୍ ସ୍ମାଇଲିରେ ହେବନି।